ହ୍ୟାଲୋ ଜୟ ଜଗନ୍ନାଥ।
ହଁ ନମସ୍କାର ହଁ
ଆଜ୍ଞା ଆଜ୍ଞା ନମସ୍କାର ଆଜ୍ଞା ଆପଣ କଣ କରୁଛନ୍ତି?
ଆଜ୍ଞା ଆମେ
ଆପଣ କଣ କରୁଛନ୍ତି?
କେବେ ହପ କଣ ଆ
ଆମେ ବି ବସିଛୁ ଆଜ୍ଞା ଆଜ୍ଞା ମୁଁ ବି ବସି ଅଛି। ଆପଣ କଣ ଖାଇଥିଲେ?
ଆଜ୍ଞା। ଠିକ୍ ଅଛି ମୁଁ ଆଜ୍ଞା ଖାଇଥିଲି ଖାଇଥିଲି ଆଜ୍ଞା ପରଟା ଭଜା ଆଉ ଆପଣ।
ଆଜ୍ଞା ମୁଁ କିଛି ଏବେ ଖାଇ ନାହିଁ ମୁଁ ଖାଇବି ଆକ୍ଚୁଆଲି ମୁଁ ବି ଖାଇବି ପରଟା ଆଉ କିଛି ଗୋଟେ ତରକାରୀ ପୋଟଳ ତରକାରୀ ବୋଧେ ନହେଲେ ନାଇଁ ଚିଲି ଛତୁ ହେଇଥିବ ଆଉ।
ଆପଣ ଆପଣ ଏ ଯାଏଁ
ଆଉ
ଆ ଆ
ଆଜ୍ଞା ଆମ ଘରକୁ ଖାଇବା ଆସିନଥିଲା ଯେହେତୁ ମୋର ମାତାଶ୍ରୀ ଯାଇଛନ୍ତି ବୁଲିବାକୁ ତ ସେଥିପାଇଁ ମୋର ଭ୍ରାତା ମାନେ ରୋଷେଇ କରୁଥିଲେ। ତ ସେମାନେ ଯାହା ରୋଷେଇ କରିଛନ୍ତି ତ ତାକୁ ହିଁ ମତେ ଭୁଞ୍ଜନ କରିବାକୁ ପଡିବ। ତ ସେଥିପାଇଁ ମୁଁ ଦେଖି ନାହିଁ କଣ ଆମର ରୋଷେଇ ହେଇଛି ଆଉ ଆମର ଟିକେ ଲେଟରେ ଯେହେତୁ ଖାଉ ତ ସେଥିପାଇଁ ଖାଇନାହୁଁ ଆଉ। ଆପଣ ରୁଟି କୁ କୋଉ ଭଜା ଖାଇଲେ ନାଇଁ ପରଟା କୁ କୋଉ ଭଜା ଖାଇଲେ
ଆମେ
ଆପଣ
ଆଳୁ ଭଜା ଆଳୁ ଭଜା ପ ଆଳୁ ଭଜା ହେଇଥିଲା।
ଆଜ୍ଞା। ଆଉ ଆପଣ ଉ କଣ କାଲି ମହାବିଦ୍ୟାଳୟ ଯିବେ ନା ନାହିଁ?
କାଲି ଆମ ମହାବିଦ୍ୟାଳୟ ଖୋଲା ତ ଅଛି ତ ଆପଣ ଯଦି କହିବେ ହଁ କାଲି ଆମେ ଯିବୁ ଆମେ କାଲି
ଆମେ କହିଲେ ଆପଣ କଣ ଯିବେ ଆପଣଙ୍କର ମହାବିଦ୍ୟାଳୟ ଆମ୍ଭର ମହାବିଦ୍ୟାଳୟ ତ ଅଲଗା ଅଲଗା।
ମାନେ କାଲି ଆଡ଼ ମକା ମେଗାଛନ ଯଦି ସେଇଭଳିଆ ମେଗାଛନ ବାଦରେ ଆସିବ ଯଦି ବର୍ଷା ହଉ ହଉ ହ ଯାାଇପଜୋର୍
ଆଜ୍ଞା ଆଜ୍ଞା। ମେଘା୍ଛନ୍ନ ବାଦଲ ରେ ଆପଣ ତାହେଲେ ମହାବିଦ୍ୟାଳୟ ଯାଆନ୍ତିନି?
ହୁଁ
ଆପଣଙ୍କୁ ଅ ଗ୍ରୀଷ୍ମ ଋତୁ ଦରକାର।
ଆଜ୍ଞା, ଗ୍ରୀଷ୍ମୁ ଋତୁ ତରକାର।
ଆଜ୍ଞା ଆଜ୍ଞା ମୁଁ ବୁଝିପାରୁଛି। ଆପଣଙ୍କୁ ମିକ୍ସ ଦରକାର। ଟିକେ ଗରମ, ଟିକେ ଥଣ୍ଡା।
ଟିକେ ଗରମ ଦରକାର। ଟିକେ ଥଣ୍ଡା ଣ୍ଡା ବି ଦରକାର। ଆଙ୍କର ସନ୍ତୁଳନ ବଜାଇ ରହିଲେ ଆମ ପରିବେଶ ମଧ୍ୟ ଭଲ ବି ରହିବ।
ଆଜ୍ଞା, ଆପଣ ତ ବହୁତ ବୁଦ୍ଧିମାନ।
ଆମେ ଆଜ୍ଞା ବୁନ୍ଧିମାନ ନୁହଁ। ଆମୁକୁ ଜାହା ଆମ ମହାବିଦ୍ୟାଳୟରେ
ହ
ପଢା ହଉଛି, ଅନୁଚରଣ କରିକି ଆମେ ନାଇଁ
ଆଜ୍ଞା ଆଜ୍ଞା। ଆପଣ ଙ୍କର ଜ୍ଞାନ ଆହରଣ ଶକ୍ତି ବହୁତ ପ୍ରଖର ଅଟେ।
ଆଜ୍ଞା। ଆଉ ଆ ଆପଣଙ୍କର କାଲି ମହାବିଦ୍ୟା
ଆଜ୍ଞା ଆଜ୍ଞା। ମୋର କାଲି ମହାବିଦ୍ୟାଳୟ ଅଛି। ଆଉ ମୋର କେବେଠାରୁ ଅଠର ଉଁ ଜୁନ ଠାରୁ ଖୋଲା ହେଇ ସାରିଲାଣି କିନ୍ତୁ ମୁଁ ଯେହେତୁ ଘରେ ମାତାଶ୍ରୀ ନାହାନ୍ତି। ସେଥିପାଇଁ ମୁଁ କାଲି ଠାରୁ ମହାବିଦ୍ୟାଳୟ ଗମନ କରିବି। ନିଶ୍ଚିନ୍ତ କାଲି ଯଦି ମୁଁ ସକାଳେ ଉଠି ପାରିଲି। ତାହେଲେ ମୁଁ ନିଶ୍ଚିନ୍ତ ଭାବରେ ଯିବାକୁ ଇଚ୍ଛୁକ ହେବି। ଆଜ୍ଞା। କୁହନ୍ତୁ?
ଆଜ୍ଞା। ଆପଣ ଆମେ ଆମର, ଆମେ ଡ୍ରମଣ କରିଛୁ ବିନ୍ଦୁସାଗର। ଭାସ୍କେଶ୍ୱର ମନ୍ଦି
ଆ ଆଜ୍ଞା, ଆ ଆଜି?
ତମେ ତର ଆଜ୍ଞା ଆମେ ଆଜି ହିଁ ଗ୍ର
ଆଜ୍ଞ ହଁ ହଁ।
ସବୁ ଆମେ କରି ଆସିଛୁ ଆମେ।
ଆଜି ଭ୍ରମଣ କରିକି ଆସିୁଛନ୍ତି ଏତିକି ଜାଗା? ଆପଣ କଣ ଏତିକି ଜାଗା ଏତେ ଜାଗା କେମିତି ବୁଲିଦେଲେ?
ଦୁଇ ଚକିଆ ଗୋଟେ ଜ ଜାନ ବାହାନ ଭ୍ରମଣ କରିପାରିବୁ। ଏଇ ଦୁଇ ପାଇଁ ଆମେ ବହୁତ ଖୁସି ଅଛୁ। ଦୁଇ ଚକିଆ ଯାନ।
ଧନ୍ୟ ମନେ କରୁଛନ୍ତି। ଆପଣଙ୍କର ଏ ସବୁ କଥା ଶୁଣିକି ମୁଁ ବହୁତ, ଧନ୍ୟ ମନେ କରୁଛି ଯିଏ କି ଗୋଟିଏ ଦିନରେ ଏତେ ସାରା ଜାଗା ବୁଲି ଆସିଛନ୍ତି।
କଣ ଆପ ଆପଣ କରିଛନ୍ତି।
ଆଜ୍ଞା ମୁଁ ଆଜି ଭାସ୍କେଶ୍ୱର ପାର୍କ ରେ ହିଁ ଯାଇଛି। ଆଉ କୁଆଡେ ଯାଇନାହିଁ।
ଆପଣ ଏବେ ଯ ଭାସ୍କର ପାର୍କ ଆସିଥିଲେ? ହେ ବାାସ୍କେଶ୍ଵର ପାର୍କରେ ଗୋଟେ ଶିବଙ୍କ ମୂର୍ତ୍ତି ଅଛି ଗୋଟେ
ଆଜ୍ଞା ଆଜ୍ଞା ମୁଁ ଜାଣିଅଛି
ତ ଆପଣଙ୍କ ତାର କାହାଣୀ ବିଷୟରେ ଆପଣଙ୍କର କିଛି ଜ୍ଞାନ ଅଛି ନା
ନାଇଁ ନାଇଁ ଆପଣ କୁହନ୍ତୁ ନାଇଁ ଆପଣ କାହାଣୀ କହିଲେ ମୁଁ ଆପଣଙ୍କ ପ୍ରତି ଚିର ଉପକୃତ ହେବି
ଆଜ୍ଞା ଆମର ଆମ ମ ଆମର ଯୋଉ ମନ୍ଦିର ଅଛି ଆମ ପରିସର ଅ ଶିବଲିଙ୍ଗ ଅଛି ସେଇଟା ବହୁତ ପୁରୁଣ ସେଇଟା ସେଇ ଯୋଉ ଆପ ଏଇ ଯେ ସେଇ ଶିବଲିଙ୍ଗ ଟା ହ ଭ ଭୂପୃଷ୍ଠ ତଳୁ ସେଇଟା ଆସିଛି ସେଇଟା ଆପେ ବଢି ବଢି ଆସିୁଛି ସେଇଟା
ଆଜ୍ଞା ଆଜ୍ଞା
ଆଜ୍ଞା ତ ଆ ସେଟ ଆପଣଙ୍କ କିଛି ଜ୍ଞାନ ଅଛି
ନାହିଁ ଆଜ୍ଞା ମୋର ଏ ବିଷୟରେ କିଛି ଜ୍ଞାନ ନଥିଲା ମୁଁ ଆପଣଙ୍କ ଠାରୁ ଶୁଣିକି ଏଇ ସବୁ ଜ୍ଞାନ ବହୁତ ଚିର ଉପକୃତ ହେଲି ତ ମୁଁ ଆପଣଙ୍କୁ ଅ କହୁ ଆପଣଙ୍କ ଦେଇଥିବା ଏଇ ଯୋଉ ଜ୍ଞାନ ପାଇଁ ଆଉ କିଛି ଜ୍ଞାନ ଯଦି ଆପଣଙ୍କ ପାଖରେ ଅଛି ତାହେଲେ ଆପଣ ମତେ କହିପାରିବେ
ନାଇଁ ଆ ପଣ କୁହନ୍ତୁ ଆପଣ ଆମ ଲି ଲିଙ୍ଗରାଜ ମନ୍ଦିର ବିଷୟରେ କିଛି ଜାଣି ଅନ୍ତି ଆପଣ ଆମ ଦ୍ୱାରା
ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଯଦି ଜାଣିଛନ୍ତି ତାହେଲେ ଆମ୍ଭ ସେ ସବୁ ବିଷୟରେ ଜଣେଇଲେ ଆମେ ଆପଣଙ୍କ ପ୍ରତି ଚିର ଉପକୃତ ହେବୁ କୁହନ୍ତୁ
ଏଇଟ ମ ଜଣା ଅଛି ତ ମୁ ସେ ଆପେ ଆପଣଙ୍କୁ ମତେ ଏଇ ବିଷୟ ଟିକେ କମ ଜ୍ଞାନ ଅଛି
ଆଜ୍ଞା ଆପଣ ତିଆରି କିଏ କରିଥିଲେ ଜାଣିଛନ୍ତି
ଟିକେ ସାହାଯ୍ୟ କରଲେ ଭଲ ଭଲ ହବ ଆପ ଟିକେ ଜଣେଇବାରେ ସାହାଯ୍ୟ କଲେ ଭଲ ହବ ଏଇଟା
ଆଜ୍ଞା ଆଜ୍ଞା ମୁଁ ତ ତିଆରି କରିନଥିଲି କି ଆମ ଘର ଲୋକ ବି ତିଆରି କରିନଥିଲେ ଆଉ କିଏ କରି ଥିବେ ଯଦି କରିଥିବେ ଆଉ
କାରିଗର ହିଁ ବନେଇଥିବେ ସେଇଟା
ଆଜ୍ଞା ଆଜ୍ଞା ଆପଣ ଆପଣଙ୍କ ଘରେ ପଚାରିଦେବେ କାଳେ ଆପଣଙ୍କ ଘରେ କିଏ ବନେଇଥିବେ
ଆଜ୍ଞା ଆ କଣ ଏଇଟା ତ ଠିକ ଆମ ଘରେ ପଚାରିକି ଆପଣଙ୍କୁ ମୁ ଜଣେଇବି ଆଉ
ଯୋଗାଯୋଗ କରିବେ
ଆଜ୍ଞା ଆପଣ ଆଜ୍ଞା ତ ମ
ଆଉ ଆପଣ ଆଜ୍ଞା ଆଜି ଲିଙ୍ଗରାଜରେ ଯାଇଥିଲେ ଆଜ୍ଞା ମୁଁ ଜାଣିଛି ଆଜ୍ଞା ଆଉ ଆପ୍ ଆପଣ ଆଜି ବିନ୍ଦୁସାଗର ଯାଇଥିଲେ ତ ବିନ୍ଦୁସାଗର ବିଷୟରେ କିଛି ଜାଣିଛନ୍ତି?
ଉ ସିଧୁ ସିନ୍ଧୁ ସାଗର ମଞ୍ଚିରେ ଗୋଟେ ମନ୍ଦିର ଅଛି ସେଇଠି ଆମର ଗୋଟେ ଛୋ ପଞ୍ଚ ସାତା ଯାତ୍ରା ଗୋଟେ ହୁଏ ଆମର ବିନ୍ଦୁସାଗର ମଝିରେ ଯୋଉଁ ମନ୍ଦିର ଅଛି। ର ଯାତ୍ରା ହୁଏ ସେଇଥିରେ ବହୁତ ଆଡମ୍ବରର ସହିତ ଭଲ ଆଜ୍ଞା।
ଆଜ୍ଞା ଶୁଣନ୍ତୁ ଗୋଟେ ଜିନିଷ କି ସେଇ ଯୋଉ ମନ୍ଦିର ଯୋଉ ମଝି ପାଣିରେ ଅଛି ତ ସେଇ ମନ୍ଦିର ଭିତରେ କୋଉ ଦେବତା ଅଛନ୍ତି?
ମନ୍ଦିର ଭିତରେ ଆମର ଦେବତା ଚ ଚନ୍ଦନ ଯାତ୍ରା ହୁଏ। ସେତିକି ବେଳେ କେବତା ମାନେ ଯାଆନ୍ତି ଭିକରକୁ।
ଆଜ୍ଞା ଆଜ୍ଞା ଆପଣ ତ
ଆସନ୍ତ
ଆପଣ ତ ବହୁତ କଥା ଆପଣ ତ ବହୁତ କଥା ଜାଣି ସାରିଛନ୍ତି? ଆଉ ମୁଁ ଆପଣଙ୍କୁ କଣ ହିଁ ଜ୍ଞାନ ଦେବି। କିନ୍ତୁ ମୁଁ ଗୋଟେ ବିନ୍ଦୁସାଗର ବିଷୟରେ ଜାଣିଅଛି ଆପଣଙ୍କୁ ସେଇଟା ମୁଁ କହିବି।
ଆଜ୍ଞା ଆପଣ କହିଲେ ମୁଁ ଆପଣ
ବିନ୍ଦୁ ବିନ୍ଦୁସାଗରରେ ଆପଣ ଏବେ ଦେଖୁଥିବେ? ଆଜ୍ଞା ଆଜ୍ଞା ବିନ୍ଦୁସାଗର ରେ ସବୁବେଳେ ଶାନ୍ତ ତ ଜାଗା ସେଠି ଆସି ସି ବିନ୍ଦୁ ସାଗର ହଉଛି ଏକ ଶାନ୍ତ ଜାଗା ସେଠି ଶିବ ଆସିଥିଲେ। ଆ ଶାନ୍ତ ରହିକି ଉପୋଷା କରିବା ପାଇଁ କିନ୍ତୁ ଆଜିିକାଲିର ଆପଣ ଦେଖୁଥିବେ ସେଇଠି ବିନ୍ଦୁସାଗରରେ ଯାଇକି ଆଉ ଗିଟାର ଫିଟାର ବଜେଇକି ଅ ସଙ୍ଗୀତ ପରିବେଷଣ କରୁଛନ୍ତି। ଆଜ୍ଞା ଆଜ୍ଞା। ବାଳକ ଆଉ ବାଳିକା ମାନେ ସେଠାରେ ଏଇ ସବୁ ଜିନିଷ କରୁଥିବା କରୁଛନ୍ତି।
ହେଁ। ଆଜ୍ଞା ସେଠିକାରନୀତି ରୀତିଠୁ ନବୁଝି ବହୁତ
ପରିବେଶକୁ ଅ ପରିବେଶ ଖରାପ କରୁଛନ୍ତି ଆଜ୍ଞା। ହଁ ଆଗେ ଆପଣଙ୍କର ତ କାମ ଆସିବନି ମୋର ବି ଆସିଲେଣି? ତ ଆଜ୍ଞା
ଆଜ୍ଞା ଆପଣ
ଆପଣ ବୋଧେ ଏବେ
ଆପଣ ଯେ ଭୋଜନ ଗ୍ରହଣ କରିବେ ନା ଆପଣ ଟିକେ ଆପଣଙ୍କ ହୁଁ।
ଆଜ୍ଞା ଆଜ୍ଞା ଆଜ୍ଞା ରଖନ୍ତୁ।
ଆଜ୍ଞା ଆଜ୍ଞା ମୋର କାମ ହେଲା ଆଜ୍ଞା ନମସ୍କାର ଆଜ୍ଞା।
ନମସ୍କାର।